ଶ୍ରବଣ କରିପାରୁଛନ୍ତି?
ଶୁଣୁଛନ୍ତି?
ଆଜ୍ଞା ଆପଣଙ୍କର ଏ ଏତେ ବିଳମ୍ବ କଣ ପାଇଁ ହେଉଛି କିଛି ଅସୁବିଧା ଅଛି କି?
ନାଇଁ ନାଇଁ କିଛି ଅସୁବିଧା ନୁହେଁ କିଛି ସମସ୍ୟା ହଉଥିଲା ବୋଧେ ସେଥିପାଇଁ।
ଆଚ୍ଛା ଠିକ୍ ଅଛି।
ହଉ ଠିକ ଅଛି। ଆମେ ଆଜି କିଛି ଏଇ ଯୋଉ ଲୋକବାଣୀ
ହଁ ଆଛା।
ଜାଣିଛନ୍ତି ଆମେ ଆଜି ଟିକେ ତା ବିଷୟରେ କଥା ହେବା। ଆପଣ କିଛି ମତେ କହିବେ ମୁଁ ଆପଣଙ୍କୁ କିଛି କହିବି।
ଠିକ୍ ଅଛି।
ହଉ ମୁଁ ଫାଷ୍ଟ ଗୋଟେ କହୁଛି?
ହୁଁ।
କଣ ତା ଅର୍ଥ କଣ କହିବେ?
ହଉ ଠିକ ଅଛି।
ଅସିିଆ କାଳର ମସିଆ ତା ଅର୍ଥ କଣ?
ଆଉ ବହୁତ ପୁରାତନ କଥାଟି ହେଇଥିବ ଆଉ? ମସିଆ କାଳର ମସିହା ଆଉ ତାକୁ ବୁଝାଏ ଆଉ ବହୁତ ପୁରୁଣା। ଘର ଢିଙ୍କି କୁମ୍ଭୀର।
ଘର ଢିଙ୍କି କୁମ୍ଭୀର।
କୁମ୍ଭୀର।
ମାନେ ନିଜ ଲୋକ କଣ ଶତ୍ରୁ?
ଠିକ ପୁରା ଠିକ କହିଛନ୍ତି ଆପଣ କୁହନ୍ତୁ?
ଆଁ ଅତିଭକ୍ତି ଚୋରର ଲକ୍ଷଣ।
ମାନେ ଯୋଉମାନେ ଉପର ମନରେ ବହୁତ ଭକ୍ତି ଦେଖାନ୍ତି ହେଲା ମାନେ ସେମାନଙ୍କ ମନ ଟା କିନ୍ତୁ ସେତିକି ପବିତ୍ର ହେଇନଥାଏ ବହୁତ ସେମାନେ ମାନେ ଖତରନାକ ଫଳନାୟକ ଲୋକ ହେଇଥାନ୍ତି।
ମାନେ ଯିଏ ସଚୋଟ ଦେଖେଇ ହୁଏ ଆଉ ଉପରେ ଅଧିକ ଦେଖେଇ ହୁଏ ଯିଏ।
ହଁ ଅଧିକ ଯୋଉମାନେ ଦେଖେଇ ହୁଅନ୍ତି ଆବ ଆବଶ୍ୟକତା ଠାରୁ ଅଧିକ ଦେଖେଇ ହେଲେ ସେଟା ଜାଣିବ ଯେ ଠିକ ଠିକ
ହଁ।
ଆଉ ମୁଁ ତାପରେ ଗୋଟା କହିବି। ଆଉ ଚାଲି ନଜାଣି ବାଟର ଦୋଷ।
ଚାଲି ନଜାଣି ବାଟର ଦୋଷ ନାଇଁ। ମାନେ ଏହାର ଅର୍ଥ ହେଉଛି ମାନେ ଜିନିଷଟିକୁ ତମେ ଜାଣିନ ଆଗ ଦୁରିଆ କହି ଦଉଛ ଇଏ ହବନି ଇଏ ହବନି।
ହଁ। ମାନେ ଆମେ ତ ଚାଲି ଆମେ ତ ନିଜେ ଚାଲି ଜାଣିନୁ ଏ କାମ ଟିକେ ଜାଣିନୁ ଆମେ କରିପାରିବୁନୁ। କିନ୍ତୁ ଆମେ ସେ କାମଟିର ଦୋଷ ଦଉ ହେ ସେ କାମଟା ଭଲ ନୁହଁ ଆମେ ଗୋଟେ ପିଜୁଳିଟାକୁ ପାରି ପାରୁନୁ ସେ ପିଜୁଳି ଗଛ ଟା ଭଲ ନୁହଁ ସେ ପିଜୁଳି ଟା ଭଲ ନୁହଁ।
ହୁଁ।
ମାନେ କଥା ଟା ହେଲା ଏଇଆ ମାନେ ଚାଲି ନ ଜାଣି ବାଟର ଦୋଷ ଆମେ କାମ ଟିକି ଠିକ୍ ସେ କରିପାରୁନୁ କିନ୍ତୁ ଆମେ କାମଟିର ହିଁ ଦୋଷ ଦେଇ ଦେଇକି ବସି ଯାଉଛୁ।
ହୁଁ। ଆଚ୍ଛା ତାପରେ ମୁଁ କହୁଛି ଗୋଟେ ଅନ୍ଧ ବୁଝାମଣା।
ଅନ୍ଧ ବୁଝାମଣା।
ହଁ।
ମାନେ ମୁଁ ତ ଜାଣିଥିଲି ଗୋଟେ ଭୁଲ ବୁଝାମଣା ଅଛି। ମୁଁ ଭାବୁଛି ଏଇଟା ବୋଧେ ସେହିପରି ଅନ୍ଧ ବୁଝାମଣା ମାନେ ଅ ମାନେ
କିଛି ବୁଝି ମାନେ କାହାର ଭୁଲ ଠିକ ସେ ସବୁ ନ ବୁଝିକି ନା
ବୁଝିକି ନ ବୁଝିକି କିଛି ନିଷ୍ପତି ନେଇଯିବା କିମ୍ବା କାହା କହିବା ଏମିତି ଆଉ।
ଅନ୍ୟାୟ ବିଚାର କରିବା ଆଉ। ମାନେ କିଛି ଜାଣିନଥିବ ଯଦି ଜଣେ ଠିକ୍ କରିଥିବ କି ଭୁଲ କରିଥିବ ଯିଏ ଠିକ୍ କରିଥିବ ତା ଉପରେ ଯଦି ଆମେ ଦୋଷାଟିକୁ ଲଦିଦବା। ବିଚାର କରିନ ତାହେଲେ ସେଠି କୁହାଯାଏ କି ଅନ୍ଧ ବୁଝାମଣା। କିଛି
ଆଚ୍ଛା ହଁ ଆଚ୍ଛା।
ହୁଁ।
ଆଉ ମୁଁ କହିବି ନଈ ନ ଦେଖୁଣୁରୁୁ ଫୁଙ୍ଗୁଳା ମୋ ଶ୍ୱଶୁରଙ୍କ ନାଁ ହବ। ଯୋଉ ଜଗନ୍ନାଥଙ୍କ ପାଖରେ ଯୋଉ ପୋଖରୀ ଥାଏ ଟିକେ କୁହନ୍ତୁ ସାହାଯ୍ୟ ମତେ କରନ୍ତୁ।
ଆଚ୍ଛା ଆ ଅର୍ଥ ହେଉଛି ବିପଦ ନ ଶୁଣୁ ଛାନିଆ ହେବା। ବୁଝିପାରୁଛନ୍ତି?
ହୁଁ
ବିପଦ ଆସିନି କିନ୍ତୁ ସିଏ ପୁରା ଛାନିଆ ହେଇଗଲେଣି।
ସିଏ ବି ଆଉ ସେଟା ହେଲା ମାନେ ଡର ଭୟ ଛାନିଆ ଉପରେ ବି ଏମିତି ଗୋଟା ଖୁସି ମାନେ ଅତ୍ୟଧିକ ଖୁସି ମାନେ କିଛି ସେ ଖୁସି ଜିନିଷ ଟା ଆସେନି ଇଏ ପୁରା ଓହ୍ଲେଇ ଆହ୍ଲେଇ ପକେଇଲେଣି ପୁରା ଅତ୍ୟଧିକ ମାନେ ଖୁସି ଆନନ୍ଦ ହେଇଗଲାଣି ସବୁ ଆଡୁ ବୁଝେଇବ। ଖୁସିରେ ଦୁଃଖରେ ସବୁ ଆଡୁ ବୁଝେଇବା ଆଉ ନଈ ନ ଦେଖୁଣୁ ଫୁଙ୍ଗୁଡା ଆଉ। ମାନେ ଏ ଜିନିଷଟା ଆମ ପାଖକୁ ଆସେନି ଆମେ କିନ୍ତୁ ଛାନିଆ ହେଇଯାଉଛେ ହେଇ ଆସିଗଲା। ଏ ଆସିବ ଆସିବା ପୂର୍ବରୁ ଆମେ ପୁରା ଡେଉଁଛେ। ଆପଣ କୁହନ୍ତୁ।
ଆଉ ହୋଉଚି ଅଁ କୁମ୍ଭୀର କାନ୍ଦଣା କଣ?
କୁମ୍ଭୀର କାନ୍ଦଣା ମାନେ ଯୋଉମାନେ ଅନ୍ତରରୁ ହୃଦୟରୁ କାନ୍ଦୁ ନଥିବେ। ତୁ ଅପୋର ମନରେ କାନ୍ଦୁଥିବେ ସେମାନେ। ମାନେ ଲୋକ ଦେଖାଣିଆ କାନ୍ଦଣା କିନ୍ତୁ ହୃଦୟରେ ତାଙ୍କର ଟିକେ ବି ଦୁଃଖ ନଥିବ।
ଉପରେ ଉପରେ ସହାନୁଭୂତି ଦଉଥିବେ ଆଉ।
ସହାନୁଭୂତି ଦେଖଉଥିବେ ଆଉ।
ହୁଁ।
ଆଉ ମୁଁ ଗୋଟେ କହିବି ନ ଦେଖିଲା ଓଉ ଛପଡା। ନଦେଖିଲା ଓଉ ଛପଡା। ମାନେ? ମାନେ ଯୋଉମାନେ ସତରେ ଯେମିତି କଥାରେ ଅଛି। ଓଉ ଓଉ ଛଅ ଫଢା କି ନଅ ଫଢା ଲୋକ ଦେଖି ନଥିବେ। ଯୋଉ ଲୋକଙ୍କ ଭିତରେ ଚାଲିଥିବ ସିଏ କହୁଥିବ ଛଅ ଫଡା। କିଏ କହୁଥିବ ନ ଫଡା ଯିଏ ଦେଖିନଥିବ ତାଙ୍କୁ ମାଙ୍କା ବତଉଥିବେ ଲୋକ ସେ ମାନେ ସେଇ ଉପରେ। ମାନେ ଇଏ ତ ଜିନିଷଟା ଦେଖିନି ଜାଣିନି। ମାନେ ଇଏ ତାକୁ ଆମେ ଯାହା ମାନେ ଭୂଆଁ ବୁଲେଇଦବା ସେ ସେଇଆ ବୁଝିଯିବ ଆଉ। ମାନେ ଓଉଟା ତ ଯେମିତି ଓଉଟାକୁ ଆମେ ଦେଖିନୁ ଜାଣିନୁ ନିଜେ ନା ସେଇଟା। ଛଅ ଫଢା କି ନଅ ଫଢା ବାହାରୁଛି। ଲୋକ କହି ଦଉଛନ୍ତି ଛଅଫଡା ହଁ ଛଅଫଡା, ନଅଫଡା ହଁ ନଅଫଡା। ସେମିତି ଗୋଟେ ଲୋକ ତ କିଛି ଜାଣିନି ତାକୁ ଆମେ ଯାହା ଭୁଆଁ ବୁଲେଇଦବା ସେଇଆ।
ହୁଁ। ଉଁ ଅଳସୁଆର ବାରବାଟୀ ଚାଷ।
ଅଳସୁଆର ବାରବାଟୀ ଚାଷ। ଏଇଟା ତ ଅଳସୁଆ ଲୋକଙ୍କ ଉପରେ ଯାଉଛି କିନ୍ତୁ ବାରବାଟୀ ଚାଷ ମାନେ ଅଳସୁଆ ଲୋକ ତ କାମ ଧନ୍ଧା କରନ୍ତିନି। ତାଙ୍କର ପୁଣି ବାରବାଟୀ ଚାଷ ଏଇଟା ଟିକେ
ହଁ ମାନେ ଏଇଟା ହୋଉଛି କଣ କହିଲ ଯୋଉମାନେ ଅଳସୁଆ ଥିବେ ସେ ଖାଲି କହିବେ କହିବେ କି ମାନେ ମୁଁ ଏଇଟା କରିଦେଇଛି ମୁଁ ସେଇଟା କରିଦେଇଛି। ମାନେ
ଓହୋ ଓହୋ କାମ କିଛି ନାହିଁ କଥା ବଡ ବଡ। ଯା ଆମେ ସବୁ କରିପକେଇବୁ। ପୁରା ପୃଥିବୀକୁ ଲଉଟେଇ ଦେବୁ ହଁ। ଆଉ ବିଲେଇ ଆଖି ବୁଜି ବୁଜି କ୍ଷୀର ପିଉଛି ଆର ଅର୍ଥଟା କଣ।
କଣ କହିଲେ?
ବିଲେଇ ଆଖି ବୁଜି ବୁଜି କ୍ଷୀର ପିଉଛି।
ଏଇଟା ହବ ମାନେ ମାନେ ବିଲେଇ ଯେତେବେଳେ ଆଖି ବୁଜି କ୍ଷୀର ପିଇବ, ସେ ଭାବିବ କି ମତେ କେହି ଦେଖିବନି।
ହଁ।
ସେଇଭଳିଆ ଜିନିଷ ଆଉ।
କିନ୍ତୁ ତାକୁ ସମସ୍ତେ ଦେଖୁଥିବେ ସେମିତି ଗୋଟେ ମଣିଷ ମାନେ ସେ ଯେତେବେଳେ ଭୁଲ କରୁଛି, ମାନେ ସେ ଭାବୁଛି ମତେ କେହି ଜାଣିନାହାନ୍ତି। କିନ୍ତୁ ସମସ୍ତେ ଜାଣିଥିବେ ସିଏ ଭାବୁଛି ସିନା ମୁଁ ଲୁଚିକି କରୁଛି ମତେ କେହି ଜାଣିପାରୁନାହାନ୍ତି କିନ୍ତୁ ବିଲେଇ ବିଲେଇ ଆଖି ଆଖି ବୁଝିଲା ପରି। ବିଲେଇ ଆଖି ବୁଜିଦେଇଛି ବୋଲି ଅନ୍ଧାର ଦେଖା ଯାଉଛି ତାକୁ। ସିଏ ଭାବୁଛି ସବୁ ତ ଅନ୍ଧାର ଆଉ ମତେ କେହି ଦେଖିପାରୁନଥିବେ। ସେମତି ଆଉ
କପାଳ ଲିଖନ। କପାଳ ଲିଖନ।
କେ କରିବ ଆନ। କପାଳ ଲିଖନ କେ କରିବା ଆନ ଆମ କପାଳରେ ଯାହା ଅଛି ସେଇଟା ହିଁ ଆମକୁ ଭୋଗିବାକୁ ପଡ଼ିବ। ସେଇଟାକୁ ଆଉ କେହି ବଦଳେଇ ପାରିବେନି ତା ମାନେ ନୁହଁ ଯେ ଆମେ କପାଳରେ ଯାହା ଅଛି ବୋଲି ବସିଯିବା ନାଇଁ ଆମେ ଆମ କର୍ମ କରିବା ଯଦି ସେଇଟା ଫଳ ନ ହେଲା ସେଇଟା ଆମେ ଭାବ ଭାବିବା ଯେ ଏଇଟା ଆମ ଭାଗ୍ୟରେ ନଥିଲା କପାଳରେ ନଥିଲା।
ହଁ ଆପଣ କୁହନ୍ତୁ।
ଆଉ ମୁଁ କହିବି। କଣ କହିବି ମୁଁ ଆଉ?
ମୁଁ କହୁଛି ଆଉ ଗୋଟେ।
କୁକୁର ଲାଙ୍ଗୁର ବାର ବର୍ଷ ନଳରେ ପୁରଇଲେ ବି ବଙ୍କା କୁକୁର ନାଙ୍ଗୁର କେବେ ସିଧା ହେଇନି ନଳରେ ବି ବାରବର୍ଷ ପୁରେଇଲେ କୁକୁର ନାଙ୍ଗୁର ସେମିତି ବଙ୍କା ହେଇକି
ମାନେ ଯିଏ ଖରାପ ଲୋକ ଯିଏ ଖରାପ ଲୋ କ ତାକୁ ଯେତେ ଭଲ କରିବାକୁ ଚେଷ୍ଟା କଲେ ବି ସିଏ ହେବନି।
ହଁ ଠିକ୍ କଥା ସିଏ ସେମିତି ରହିବ ଏଥର ଆପଣ କୁହନ୍ତୁ।
ତା ପରେ। ଓଡ଼ିଆରୁ ପଡ଼ି ଗଜା।
ମାନେ ଓଳିଆରୁ ପଡ଼ି ଗଜାମାନେ ଗୋଟା ମାନେ ବହୁତ ଚାଲାକ ଚତୁର ପିଲା ଆମ ପରିବାରରେ ଜନ୍ମ ହେଇଥିବ ମାନେ ଛୋଟ ବେଳୁ ତା ବୁଦ୍ଧି ପ୍ରଖର। ସେ ପୁରା ସବୁଥେରେ ଧୁରନ୍ଧର। ବହୁତ ଚତୁର ବହୁତ ଚାଲାକ ସିଏ ବହୁତ ବୁଦ୍ଧି ବୁନ୍ଧିମତି ତାକୁ ଆମେ କହିବା ଓଳିଆରୁ ପଡ଼ି ଗଜା ମାନେ ସେ ଛୋଟ ବଳୁ ବୁଦ୍ଧିକର ହେଇଯାଇଛି ଚତୁର ହେଇଯାଇଛି।
ହୁଁ।
ଆଉ କହିଲେ ମାନେ ଲିମ୍ବ ଗଛ ମୂଳେ କ୍ଷୀର କି ଢାଳିଲେ ଲିମ୍ବ କି ମଧୁର ହୋଇବ ଯେତେ ପରକାର ବୁଝେଇ କହିଲେ ପର କିି ଆପଣା ହୋଇବ କୁହନ୍ତୁ?
ସେଇଆ ଆଉ ସେଇ ଜିନିଷ ରହୁଛିକି ଯେମତି ନିମ୍ବ ପିତା ପିତାକୁ ଯେତେ କ୍ଷୀର ଚିନି ଢାଳିଲେ ସେ କଣ କେବେ ମିଠା ହେଇଯିବ କି? ହବନି ସେମିତି ଯେତେ ଏ ପର ଲୋକକୁ ପରଲୋକକୁ ନିଜର କରିବାକୁ ଚେଷ୍ଟା କରିବ
ଯେତେ ସ୍ନେହ ମମତା ଦେଲେ ବି ସେ ଯେତେ ସ୍ନେହ ମମତା ଦେଲେ ବି ସେ ଆମର ନିଜର ହେବେନି।
ହୁଁ।
ଆପଣ କୁହନ୍ତୁ।
ହଁ ମୁଁ କହୁଛି ଉଷୁନା ଧାନ ଗଜା ହେବା।
ଉଷୁନା ଧାନ ଗଜା ହବା ମାନେ ଯୋଉ ଲୋକମାନେ ମାନେ କୁହନ୍ତିନି ସେମାନେ ଉ ମାନେ ଅସମ୍ଭବ କଥା ଗୁରାକ କୁହନ୍ତି ମାନେ ସେମାନେ ଏମିତି ଅସମ୍ଭବ କଥା କୁହନ୍ତି ମାନେ ସେ ଉଷୁନା ଧାନକୁ ବି ଗଜା କରିଦେବେ ସେ ଲୋକମାନେ। ଉଷୁନା ଧାନ ତ ଗଜା ହବା ଅସମ୍ଭବ ନା ସେ ଲୋକମାନେ ଏମିତି କଥା କୁହନ୍ତି ମାନେ ସେ କଥାର ସବୁ ଅସମ୍ଭବ କଥା। ମାନେ ସବୁ ମିଛ କଥା ଗୁରା ସେ ଲୋକମାନେ ଢା ବାଡେଇକି ଖାଲି କୁହନ୍ତି। ସେଇମାନଙ୍କୁ କୁହାଯାଏ ଯେ ଉଷ ଉଷୁନା ଧାନ ଗଜା ହବା। ଆଉ ତାହେଲେ ମୁଁ ଏଥର କବଡା କହୁଛି ଆଁ।
ହୁଁ।
ମୁଁ ତ ଭଲଟେ ଭାବିଥିଲି ଉଁ ଭୁଲିଗଲି। ମୁଁ ଗୋଟା ଭାବିଥିଲି ଭଲ ଟାଇ ଏଇ ଯୋଉ କହିଲି ଯୋଉ ମାନେ ହଁ ବିଶ୍ଵାସ ରେ ବିଷ ଦେବା। ହୁନି ବିଶ୍ୱାସରେ ବିଷ ଦେବା।
ମାନେ ଯାହାକୁ ଅଧିକ ବିଶ୍ଵାସ କରୁଥିବ ସିଏ ହିଁ ତମ ବିଶ୍ୱାସ ଟି ଭାଙ୍ଗିଦେବ।
ବିଶ୍ଵାସରେ ବିସ ଦେଇଦବ ସିଏ ଆମେ ଯାହାକୁ ଅଧିକ ବିଶ୍ୱାସ କରିଥିବା। ସିଏ ଆମ ବିଶ୍ଵାସ କୁ ଭାଙ୍ଗିଦବ ଆମ ଆମର ସବୁ ଆମ କଥାକୁ ନେଇକି ଆମେ ତାକୁ ବିଶ୍ଵାସରେ ଗୁଡା କଥା କହିଥିବା ସେ ସେ କଣ କରିବ ନେଇକି ଆଉ କାହା ଆଗରେ କହିଦବ ଏମିତି ସବୁ ଆଉ।
ହଁ।
ତାପରେ ଆପଣ କୁହନ୍ତୁ।
ହଉ ଠିକ୍ ଅଛି ମୁଁ ବର୍ତ୍ତମାନ ରଖୁଛି।
ଆଚ୍ଛା ଆଚ୍ଛା ଆଚ୍ଛା ଆଉ ପିଠାର ପ୍ରସ୍ତୁତ ପ୍ରଣାଣୀ